ବସଚି।
ଖାଇ ପି ସେ ନାହିଁ।
ପି ସାରିଲୁଣି।
କଣ ଖାଇବା ଆଉ ମୁଁ ଖାଇଥିଲି ଭାତ ଦା ଓ ମୁଁ ଭାତ ଡାଲି ଭଜା ଖାଇଥିଲି।
ଆ ମୋ ଭାତ ଭାତ ଡାଲି ଭଜା।
ଆଉ ଘରେ ଘରେ କେମିତି ଅଛନ୍ତି ସବୁ? ଆଉ କୋଉଠିକି ବୁଲିବାସ ଯାଇନା।
ନା ଯାଇନ ଯିବାର ଅଛି।
ଆ କୋଉ ଦିନ ଯିବ।
ହଁ ଆମେ ଦଶ ତାରିଖ ଦିନ ଯିବୁ।
ଓହୋ ହଁ ଆମର ଅଛି ଏଗାର ତାରିଖ ଦିନ ଗୋଟେ ବାହାଘାରେ ଆମେ ଯିବୁ।
ଉଁ ହୁଁ। ଆମେ ହଁ। ଆଉ ସମସ୍ତେ କଣ କରୁଛନ୍ତି।
ହଁ ଆଉ କଣ କହି ଆ ଏଇ ବସିଛନ୍ତି ଆଉ କଣ କରିବି।
ହୁଁ ହୁଁ ଆଉ ସମସ୍ତେ ଭଲ।
ହଁ ସମସ୍ତେ ଭଲରେ ଅଛନ୍ତି ଆଉ ରଜ ସପିଂ ହେଇଗଲାଣି।
ନା ହେଇନି ହବ।
କେଉଦିନ ହବ।
ହୁଁ ଆଉ ଦି ଦିନ ପରେ ହବ ଆଉ।
ହଁ ଆଉ ଆର ସତର ଅଛି।
ହୁଁ ହଁ ବୁଲିବାକୁ ଯିବି। ବର ଅଛି।
ଓହୋ ଆ କି ଡ୍ରେସ ଆଣିବ ରଜରେ
କଟନ ଡ୍ରେସ୍ ଏମିତି ଫେନ୍ସି ର ମୁଁ ନିଜେ ତିଆରି କରରିବି।
ତିଆରି କରୁଛ
ହଁ ଭଲ ତିଆରି କରୁଚି।
ଆଉ ଆଉ କେମ୍ କେମିତି ଡିଜାଇନ୍ ଫିଜାଇନ୍? ତିଆରି କରି ପାରୁଚ?
ହଁ ଡିଜାଇନ୍ ର ବି ତିଆରି କରିପାରୁ
ମୁଁ ଦେଲେ ମୋର ତିଆରି କରିଦେବ?
ହଁ ଦେଲେ ତିଆରି କରିଦେମି।
ହଉ ମୁଁ ଦେଖିଲେ ରଜ ରେ କିଣିକି ଦେବି ତିଆରି କରିଦବ।
ହଁ ହଁ ଦେଲେ କିଣିକି ଦେଲେ ତିଆରି
ନଁ ମୁଁ ଏ ଦି ତିନି ଦିନ ଭିତରେ କିଣିରେ ଦେଇଦେବି। ହୁଁ ତିଆରି କରିଦବା।
ହଁ।
ଆଉ ସବୁ ଭଲ ତ?
ହଁ ଆଉ ସବୁ ଭଲ। ତମେ କୁଆଡେ ଯିବ ନାଇଁ ବୁଲିବାକୁ। ପାଇଁ
ହଁ ଯିବି ଅଛି ଏ କାଲି ମୁଁ ନହେଲେ ପହର ଦିନେ ଯିବି ରଜ ସପିଙ୍ଗ୍ ଟାଉନରୁ ଆଣିବି ସେଠି କଣ ଭଲ ଭଲ ଡ୍ରେସ ମିଳୁଚି। ଶୁଣିଥିଲି ସେଇଠି ଯିବି ଆଣିବି। ଆଉ ଦେ-ଦେଖିବି ଦିଇ ତିନି ହଳ୍। ଆଣିବି ଭଲ ଭଲ ଯଦି ଥିବ ତ କମ୍ ନୀର ତୁମ ନ ଭଲ ଲାଗିଲେ ଜାରକା ଯିବୁ।
ଓ ହଁ।
ଆ। ଆଉ ଟେଲର ତମେ କେମିତି ଶିଖିଥିଲ?
ଉଁ ଜ ଜଣ ପାଖକୁ ଯାଇକି ଶିଖିଲି ଆଉ।
କେତେ ଇଏ ଏ କେତେ ମାନେ କେବେଠୁ ଶିଖ ମାନେ କେତେ ନଉଛନ୍ତି ଶିଖେଇଲେ?
ଶିଖେଇଲେ କଣ ତିନି ଚାରି ହଜାର ନେଉଛନ୍ତି ଆଉ।
ଟିକେ ବୁଝିଦଉ ନ ମୁଁ ବି ଯିବି ଶିଖିବି ଟେଲର।
ହୁଁ ଠିକ ଅଛି। ଟି ବୁଝି କହିମି ଆଉ।
ହଁ ବୁଝିକି କହିବ ମୁଁ ବି ଶିକିବି ଶିକି ଗଲେ ଗୋଟେ ଭଲ।
ହଁ ନିଜ ତିଆରିକରି ହଁ ନିଜେ କରିଦବ ଭ ଲ।
ଆଉ କାହାକୁ ଦେଲେ ମାନେ ନିଜେ ହାତରେ ସେଟିଙ୍ଗ୍ ହେଇଗଲେ ତିଆରି କରିଦେବା। ନହେଲେ ଦୋ ଆଉ କାହାକୁ ଦେଲେ ଯେ ପଇସା ଖର୍ଚ୍ଚ ହୋଉଚି ନିଜେ ତିଆରି
ନିଜେ ବ ବଢ଼ିଅ ପଇସାଟା‌।
ହୁଁ। ମତେ ଟିକେ ସିକେଇଦ ବନା କେମତି କଟିଂ ସବୁ କରନ୍ତି।
ହଁ ଅ ଆସିଲେ ଶିକେଇଦେମି।
ହଉ ମୁଁ ଯେବି ମୋ ଡ୍ରେସ ନେଇକି ସେଇଟା ତିଆରି କରିବେ ମୋତେ କେମତି କ ଟିଂ କରନ୍ତି କହିଦେବ ମୁଁ ନିଜେ ତିଆରି ଉଁ ସେଠୁ ଶିକିକି ଆସିଲେ ସି ଉଁ ମେସିନ୍ ଟେ ଅ କୋଉଠୁ କିଣି ଚ୍ ଥିଲ।
ଯାଜପୁର ଟାଉନ୍।
ହଉ ଦୁ ଟିକେ ବୁଝି ଦୋଉନ ମୁଁ ବି ନେବି ଗୋଟେ ଘରେ ଯେମତି ଚିରା ଫଟା ସିଲେଇ କରିବି।
ହୁଁ ସେଟା ଛଅ ହଜାର ସା ତ ହଜାର ଉଷାର ସାତ ଆଠ ହଜାର ଆ ଜେମିନିର ସା ଛଅ ହଜାର। ମିସିନ୍ ନେଇକି କ ପାନୀ ନେଇକି ପଇସା ଆଉ।
ଓହୋ ଆ ଠିକ ଅଛି ମତେ ଟିକେ ବୁଝିକି କହିବ ମୁଁ ଇ କିଣିବି ମୁଁ ବି ନିଜେ ଘରେ ପିନ୍ଦୁଚି। ଇଲେଇ କରିବି ଦେଖିବି ତାପରେ ତମ କଣ ବୁଝିଲି କଟିଂ ଶିକେଇଦବ।
ହଁ।
ହୁଁ ଆଉ
ଉଁ ମୋ ସବୁ ଠି ଠାକ ଅଛି ସବୁ ଚାଲୁଚି ହଁ ମେହେନ୍ଦି ଲଗେଇବା ବି ଶିଖିଛି।
କେମିତି ଲଗଉଛ।
ଭଲ ଲାଗୁଛି ସମସ ତେ ଆସୁଛନ୍ତି।
ହୋଉ ମତେ ଟିକେ ଏ ଏ ଲଗେଇଦବ। । ହତରେ ସେ ମୁଁ ଟିକେ ଲଗେଇଦବ।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
ହଁ ଆଉ। ।
ଆଉ ପଢାପୁଢ଼ି କେମିତି ଚାଲୁଛି।
ହଁ ସବୁ ଭଲ। ହଁ ଆଉ କୋଉଦିନ ରଜରେ ଲଗେଇ ମୋ ମେହେ
ହୁଁ ତେର ତାରିଖ ବି ଆସିଲେ ଲଗେଇଦମି ହଁ। ଆଉ ସମସ୍ତେ କଣ କରୁ
ସମସ୍ତେ ହିଁ ବସିଛନ୍ତି।
ଆଉ ମାମୁଁ ଘର କୁ ଯାଇନା।
ନାଇ ଏଇ ରଜ ରେ ଯିବି। ।
ହୁଁ ହୁଁ ଆଉ କେହି ଆସିନାନ୍ତି ତମ ଘରକୁ।
ନାଇଁ କେହି ଆସିନାହାନ୍ତି ଆସିବେ କେବେ କହିଥିଲେ ଦେଖିବି ଆସିବି କାଲି
ଓ ହୋ। ।
ହ ଆଉ।
ଆଉ। ତମ ବାପା କଣ କରୁଛନ୍ତି।
ସେ ପ୍ଲାଣ୍ଟରେ ଅଛନ୍ତି ଏଠିକି ଘରକୁ ଆସିଥିଲେ ଆଜି ଗଲେ ତାପରେ ବୁଧବାର ଆସିବେ ଯେ ବାହାଘର ଅଛି ଏଗାର ତାରିଖ ଦିନ ଭାଇର। ତ ସେଇଥି କି ହଁ। ଆଉ।
ଆଉ ତମ କେତେ ଭଉଣୀ ତମର।
ଭଉଣୀ।
ଉଁ ହୁଁ। ଆଚ୍ଛା ସମସ୍ତେ ପଢୁ ଚାନ୍ତି।
ହଁ ଆଜ୍ଞା ନା ମୁଁ। ଅ ଆ ଦି ଜଣ ପଢୁଛନ୍ତି ଆଉ ଜଣେ ଛୋଟ ହେଇଛି ଦି ତିନି ଦିନ ଚାରି ମାସ ହେଲା।
ଉଁ ହୁଁ।
ଆଉ ତମେ ଏବେ କେତେ ଭାଇ ଭ ହଁ।
ଆମର ଚାରି ଭଉଣୀ।
ସମସ୍ତେ ବାହେଇ ଯାଇଛନ୍ତି।
ହଁ ସମସ୍ତେ ବାହା ହେ ଇ ଛନ୍ତି।
ତାଙ୍କର ପୁଅ ଝିଅ କେତେ।
ସମ ତାର ତିନିଟା ଛୁଆ ଝିଅ ତାର ଗୋଟେ ଝିଅ ତାର ଗୋଟେ ଝିଅ ମୋର ତିନିଟା ଦୁଇଟା ଝିଅ ଗୋଟେ ପୁଅ।
ଓହୋ ସମସ୍ତେ ପଢୁଛନ୍ତି।
ହଁ ସମସ୍ତେ ପଢୁଛନ୍ତି।
ଆ କେ କେତେ ଶ୍ରେଣୀରେ।
ଗୋଟେ ସପ୍ତମ ଗୋଟେ ଷଷ୍ଠ ଗୋଟେ ଷ୍ଟାଣ୍ଡାର୍ଡ ୱନ୍।
ଓହୋ ତ ମତେ ଇଂଲିଶ ମିଡିୟମ ନା ଓଡିଆ ମିଡି ମିଡିଅମରେ।
ଜଣେ ଇଂଲିଶ ମିଡିୟମ ଆଉ। ଜଣେ। ଆଉ ସମସ୍ତେ ଇସ୍କୁଲ ରେ।
ଓହୋ ଆଉ। ଆଉ ତମ ଆଉ ଦି ଜଣ ଆଉ ତିନି ଜଣ ଭଉଣୀର।
ହୁଁ ସବୁ ମାସ
ଓହୋ ଏଇ ଓଡିଆ ଇସ୍କୁଲ୍ ରେ।
ହଁ ଓଡ଼ିଆ ଇସ୍କୁଲ ରେ।
ଓ ହୋ। ଆଉ ତମେ କେତେ ପାଠ ପଢିଛ। ଆଉ ସେମାନେ ବି ସେଇ ପ୍ଲସ୍ ଟୁ ନା ତାଠାରୁ।
ହୁଁ ମଝ୍ ଆଣି ମାଷ୍ଟ୍ରିକ୍ ତା ତଳ ମାଟ୍ରିକ୍। ତା ତଳ ସାନ। ପ୍ଲାସ୍ ଟୁ।
ଓ ହୋ। ବହୁତ ଜଲଦି ବା ହେଇଯାଇଛ ତମେ ବଧେ
ଶୀଘ୍ର ବହା ହେଇଯାଇଛୁ
ଆଉ ସମସ୍ତେ ବାପ ଘର ଦେହ ଭଲ ଅଛି ତମର?
ହଁ ସମସ୍ତଙ୍କ ଭଲ ଅଛି। ହଁ ସମସ୍ତେ ଭଲ ଅଛି ସାନର ଜରା ହେଇଚି
ମେଡିକାଲ ନେଇକି ଯାଇଛି ଯାଇନା କି ତାକୁ
ହୁଁ ମେଡିକାଲ ସେ ଯାଇଥିଲା ସେ ଫ ଆଜି ଯିବ ଫ ମେଡିକାଲ
ଓହୋ ଡାକ୍ଟର କଣ କହିଲେ
ଥଣ୍ଡା ଜର ସିଜନ ଚେଞ୍ଜ ହଉଛି ଆଉ
ହଁ ତ ସିଜନ ଚେଞ୍ଜ ହଉଛି ସମସ୍ତେ ଏ ଜର ଥଣ୍ଡା କାଶ ହଉଛି ସମସ୍ତଙ୍କୁ ଆଉ ସବୁ ଭଲଛି ତମର ତମ ଶାଶୁଘରେ ସମସ୍ତେ ଭଲରେ ଭଲ ତ?
ହଁ ସବୁ ଭଲ
ଆଉ ସେଠି କିଏ କିଏ ରହୁଛନ୍ତି?
ସୁର ଜଣେ ଯା ଦିଟା ଯା ଦିଟା ଦିଅର
ହଁ ହୋ ଆଉ ସେମାନେ କଥାବାର୍ତ୍ତା ହେଇଛ ସେମାନଙ୍କ ସାଙ୍ଗରେ
ହଁ। ହେଇ ପିଲା କଥା
ଆଉ ତମ ଇଏ ଭାଇଙ୍କ ସାଙ୍ଗରେ କଥା ହେଇନି
ହଁ ସମିଷ୍ଟିଙ୍କ ସାଙ୍ଗରେ ହେଇଛି।
ଆଉ ସବୁ ଭଲ ତ ତମର?
ହଁ ସବୁ ଭଲ
ଆଉ ତମ ଘରେ କିଛି ଗାଈ କୁକୁଡା ଛେଡି ଫେଡି କେହି ନାହାନ୍ତି?
ହଁ। ଟା ଗୋଟେ ବାଛୁରୀ ଛୁଆ ଅଛି ଗଟେ କୁକୁଡ଼ା ଅଛନ୍ତି ଆଉ
କୁକୁଡ଼ା ଅଣ୍ଡା ଦଉଛନ୍ତି?
ହଁ ଅଣ୍ଡା ଦେଉଛନ୍ତି।
ଆ ବିକୁ ବିକୁନ କି
ହଁ ବିକ୍ରି ହଉଛି
ଆଉ କେତେ ଟଙ୍କା କରି
ପନ୍ଦର ଟଙ୍କା କରିକି
କିଏ କି କିଏ କିଏ ମାନେ କେହି ତ ନଉଥିବେ ନା ନା ତମ ଘରେ ଖାଉ ନା?
ନଉ ଘରେ ବି ଖାଉଛୁ ବିକ୍ରି ବି ହଉଛି,
ଓହୋ ତମକୁ ଥଣ୍ଡା ଧଇଛି ବୋଧେ ତ ମେଡିକାଲ ଦେଖେଇ ନା
ହୁଁ ଦେଖିକି ଆସିଛି କାଲି
ଓହୋ ଏଇ ଆଉ ସବୁ ଭ ଆଉ ଆଉ ତମେ କିଛି ତିଆରି କରି ଆଉ କିଛି ତିଆରି କର ଶ କି ନା ଯେମିତି ଚାଉମିିନ କିଛି ମାନେ ଫାଷ୍ଟ ଫୁଡ କଣ କଣ ଶିଖିଛ।
ଚୁପ
କେମିତି ତିଆରି କରୁଛ ତାରା କି ଟିକେ କହୁନ।
ମ୍ୟାଗ
ମ୍ୟାଗି ତ ସେଟା ଜାଣିଛୁ ସେ ଯୋଉ ଚା
ହୁଁ।
ସେ ଯୋଉ ଚାଟ ଆଉ ଗୁପଚୁପ ସାବୁ କେମିତି ତିଆରି କରିଛ।
ଗୁପଚୁପ ତ କେଣ ଗୁପଚୁପ ନେଇ କି ଆସୁ ସେଟା ଛଣା ହେଇଯାଏ। ତାପରେ ଖଟା ପାଣି ତିଆରି ହୁଏ। ଘରୁ ଆ ଆ ଆ ତିଆରି ହୁଏ। ମଟର ଆଳୁ ମସଲା ପକାଯାଏ। ପାଣି ଖଟା ପାଣି ତିଆରି ହୁଏ।
ଓହୋ ଆଉ ଚାଟ କେମିତି ତିଆରି କରୁଛୁ।
ଚାଟ ଆଳୁ ମଟର ସବୁ ସିଝା ହୁଏ। ଆ ତ ସବୁ ଇଏ କରିକି ପିଆଜ ଫିଆଜ ପକେଇକି ଭଲ ଭାବରେ ଇଏ କରିକି ତାକୁ ତିଆରି କରାଜାଏ।
ଆ ଆଉ ଆଉ କିଛି ତିଆରି କରିବେ ଶ କି ନା।
ହୁଁ ଚିକେନ ପକୋଡା ଚିଲି ଚିକେନ ବରିୟାନୀ।
ଓହୋ ଆଉ
ହୁଁ ଆଉ ତ ତ ତମେ କଣ ଶିଖି ଚ
ମୁଁ ମୁଁ ଖାଲି ଚା ଚା କରିବା ଶିଖିଛି ଆଉ ଆ ମ୍ୟାଗି କରିବା ଶିଖିଛି ଆଉ ତ କିଛି ଶିଖିନି। ଶିଖିଲେ ତିଆରି କରିବାକୁ ହେଲେ ଶିଖିବାକୁ ହବ। ନ କଲେ ହବ କେମିତି ହୁଁ। ଆଉ
ଆଉ ଆ ତମ ଗଛରେ ଆମ୍ବ ଫାମ୍ବ ହେଇଛି। ଚିନା
ହଁ ଆମ୍ବ ହେଇଥିଲା।
ଖଟା ତିଆରି କରୁଛ?
ହ ନାଇଁ ପାଚିଲା ହେଇଥିଲା ସରିଗଲାଣି କଞ୍ଚା ଅଛି ଆଉ ଗୋଟେ ପାଚିଲା ପଡୁଛି।
ଖଟା ଫଟା ତିଆରି
ହଁ ଖଟା ତିଆରି କରିକି ଘରେ ଖାଇଥିନୁ ତାପରେ ଆଉ ଖାଇନୁ ତିଆରି କରିନୁ ସବୁ ପାଚିଗଲାଣି ଆମ୍ବ ହୁଁ। ଆଉ ହ
ଆଉ ବାହାଘରକୁ ଯିବ? ହଁ କଣ କେମିତି ପିନ୍ଧିକି ଯିବ?
ଏଇ ନେଇଥିଲୁ ଗୋଟେ ପରବ ରେ ଡ୍ରେସ ସେଇଟା ପିନ୍ଧିବି ଆରଥର ଗୋଟେ ନେଇଥିଲୁ ସେଇଟା ପିନ୍ଧିବି ଆଉ ତମେ? କହୁଛ ଯିବ ଦଶ ତାରିଖ କଣ ପିନ୍ଧିବ?
ଡ୍ରେସ ପିନ୍ଧିବି।
ହଉ ଠିକ ଅଛି। ଆଉ କଣ କରୁଛ?
ନା ଆଉ ସବୁ ଭଲ।
ଆଉ ଉ ତମେ ଡ୍ରେସ୍ କି କିଣିଲେ? ଟିକେ ଫଟୋ ପଠେଇବ। ହୁଁ ହଉ ଠିକ ଅଛି।
ହୁଁ।